ହ୍ୟାଲୋ।
ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ହଁ କହୁନାହାନ୍ତି?
କଣ କରୁଛନ୍ତି ଆପଣ?
ମୁଁ ବସିଛି, ଆପଣ?
ମୁଁ ବସିଚି।
ଉଁ-ଉଁ-ଉଁ ଆଛା ଖାଇସାରିଲେଣିି?
ନା ଖାଇନି, ତମେ?
ନାଇଁ ମୁଁ ଖାଇନି ଆଉ, ଦୋକାନରେ ଅଛି ଗଲେ ଖାଇବି ଆଉ।
ହଁ କୁହନ୍ତୁ।
ଆଚ୍ଛା, ମୁଁ କହିଲି ଆଜି ଆଉ କିଏ ଫା- ଫାଙ୍କା ଅଛନ୍ତି। କଣ ଆଛା। ହଁ ମୁଁ କହିଲି ଟିକେ ଆଜି ନାରୀ ଶକ୍ତି ଉପରେ ଆଲୋଚନା କରିବା।
ହଁ ନିହାତି।
ଆଜ୍ଞା ଦେଖନ୍ତୁ, ଗୋଟ ମଣିଷ ସମାଜରେ ବାସ କରେ। ଅଛି! ମଣିଷ ଗୋଟେ ସାମାଜିକ ପ୍ରାଣୀ। ଗୋଟିଏ ମୁଦ୍ରାର ଦୁଇ ଟି ପାର୍ଶ ଭଳି! ଗୋଟେ ପାର୍ଶ୍ଵରେ ନାରୀ ଅପର ପାର୍ଶ୍ଵରେ ପୁରୁଷ! ତ ନାରୀ ପୁରୁଷ ଅଙ୍ଗାଙ୍ଗୀ ଭାବେ ଜଡିତ। ଜଣଙ୍କୁ ନେଇ ସଂସାର ପରିକଳ୍ପନା କରାଯାଇ ନପାରେ। ବୁଝିପାରୁଛନ୍ତି ନା, ତ ଦେଖାାଯାଏ କି? ଯଦି ଗୋଟେ କାହାର! ଘର ଭିତରେ ଯଦି ବୟସ୍କ ଲୋ ଲୋକ ମାନେ ଅଛନ୍ତି! ଯେତେବେଳେ ଗୋଟେ ଝିଅ ପିଲାଟେ ଜନ୍ମ ହଉଛି ବା ଛୋଟ ଶିଶୁ ଗୋଟେ ଜନ୍ମ ହଉଛି! ଯଦି ଝିଅ ପିଲା ଟା ହେଇଛି ଘରର ଯୋଉ ବୃଦ୍ଧ ଲୋକମାନେ ଥାଆନ୍ତି। ତାଙ୍କର ମନ ଶୁଖିଯାଏ। ଆଉ ସେମାନେ କଣ କହିଲେ ଖୁସି ନଥାନ୍ତି। ସେମିତି ମୋ କହିବା କଥା କାହିଁକି ସେ ଖୁସି ନଥାନ୍ତି। ଆପଣ ଙ୍କର ସେ ବିଷୟରେ କିଛି ମତାମତ ଅଛି କି?
ହଁ ନିହାତି।
ଆଜ୍ଞା, ଟିକେ କହିବେ।
ହ
ହ୍ୟାଲୋ!
ହ୍ୟାଲୋ!
ଆଜ୍ଞା କୁହନ୍ତୁ।
ଏହାର କାରଣ ଏହା ଗୋଟେ ସାମାଜିକ ସମସ୍ୟା। ଝିଅ ଜନ୍ମ ହେଲେ କିଛି ଲୋକ ଖୁସି ନହେବାର କିଛି କାରଣ ହେଉଛି। ପୁରୁଣା ଧାରଣା ଯେ ପୁଅ ବଂଶ ଚଳାଏ। ସେଇଟା ଗୋଟେ ପୁରୁଣା ଧାରଣା ତାପରେ ବିବାହ ସମୟରେ ଖର୍ଚ୍ଚ କିମ୍ବା ଯୌତିୁକ ନେଇକି ଚିନ୍ତା। ବୃଦ୍ଧାବସ୍ଥାରେ ପୁଅ ହିଁ ଦେଖାଶୁଣା କରିବ ବୋଲି ବିଶ୍ୱାସ କରାଯାଏ। ସମାଜରେ ଅଁ-ଅ ଲିଙ୍ଗ ଭେଦ ଓ ଅସମାନ ତା ପୂର୍ଣ୍ଣଭାବ। କିନ୍ତୁ ବାସ୍ତବରେ ଝିଅ ଓ ପୁଅ ସମସ୍ତେ ସମାନ। ଆଜି ଝିଅମାନେ ଶିକ୍ଷା ଚାକିରୀ କ୍ରୀଡ଼ା ବିଜ୍ଞାନ ପ୍ରଶାସନ ସବୁ କ୍ଷେତ୍ରରେ ସଫଳ ହେଉଛନ୍ତି। ଏବଂ ପରିବାରର ନାମ ଉଜ୍ଜଳ କରୁଛନ୍ତି। ସେଥିପାଇଁ ଝିଅ ଜନ୍ମ ହେବା ନିହାତି ଆବଶ୍ୟକ ସଂସାର ପାଇଁ।
ଆଜ୍ଞା।
ତାପରେ ଅଛି, ଆଉ କିଛି କାରଣ ହଉଛି କିଛି ପରିବାରରେ ପିଢି ପିଠି ଧରି ପୁଅକୁ ଅଧିକ ମହା ମହତ୍ଵ ଦେବାର ପରମ୍ପରା ରହିଛି। କେତେକ ଲୋକ ଭାବନ୍ତି, ଝିଅ ବିବାହ ପରେ ଅନ୍ୟ ଘରକୁ ଚାଲିଯିବ ତେଣୁ ଘରକୁ କମ୍ ସାହାଯ୍ୟ କରିବ। ଝିଅର ସୁରକ୍ଷା ଭବିଷ୍ୟତକୁ ନେଇ ମାତା ପିତା ଚିନ୍ତା କରନ୍ତି। ଅଶିକ୍ଷା ଓ ସଚେତନତାର ଅଭାବରୁ କିଛି ଲୋକ ପୁରୁଣା ଧାରଣକୁ ବି ଧରି ରଖିଛନ୍ତି ଏବେ ଯାଏ। ଏହା କିନ୍ତୁ ଠିକ୍ ଚିନ୍ତା ତାର ଧର ନୁହଁ, ଆଜିକା ସମାଜରେ। ଆଉ ଗୋଟିଏ ହେଲା କଥା ହେଲା କିଛି ଲୋ ଲୋକଙ୍କ ଧାର୍ମିକ କିମ୍ବା ଅସାମାଜିକ ବିଶ୍ଵାସ ଥାଏ ଯେ, ପୁଅ ଥିଲେ କିଛି ପରିବାରିକ କିମ୍ କିମ୍ବା ଶେଷ କ୍ରିୟା ସମ୍ପନ୍ନ ହୁଏ। ଏହି ବିଶ୍ୱାସ ମଧ୍ୟ କେତେକ ପରିବାରରେ ପୁଅ ପ୍ରତି ଅଧିକ ଇଚ୍ଛା ସୃଷ୍ଟି କରନ୍ତି। ଝିଅ ଓ ପୁଅ ଦୁହେଁ ସମାନ। ସମାନ ସୁଯୋଗର ଅଧିକାରୀ। ଭଲ ସନ୍ତାନ ହେବା ପାଇଁ ପୁଅ କିମ୍ବା ଝିଅ ହେବା ନୁହେଁ ଭଲ ମଣିଷ ହେବା ନିହାତି ଆବଶ୍ୟକ। ଆଜିର ସମୟରେ ଅନେକ ପରିବାରରେ ଝି ଝିଅମାନେ ମଧ୍ୟ ମାତା ପିତାଙ୍କ ଦାୟିତ୍ଵ ନେଉଛନ୍ତି। ଏବଂ ସମସ୍ତ ପାରିବାରିକ କାମରେ ସମାନ ଭାବରେ ଦେଖୁଛନ୍ତି। ଆପଣ ଦେଖୁଥିବେ ତାପରେ ଆଉ କିଛି କାରଣ ହଁ କୁହନ୍ତୁ।
ଦେଖନ୍ତୁ ମୁଁ କହିବା କଥା ଯଦି ସେମାନେ ଭାବୁଛନ୍ତି ଗୋଟେ ଝିଅ ଜନ୍ମ ହେଲା ବେଳକୁ ମନ୍ଦୁଖ କରନ୍ତି ଯେ ଅଜ୍ଞାକୁ ଛୋଟ ରୁ ବଡ କରିବୁ ପଇସା ଖର୍ଚ୍ଚ କରିବୁ। ତାକୁ ପାଠ ପଢେଇବୁ ପଇସା ଖର୍ଚ୍ଚ କରିବୁ କାଲି ସକାଳେ କଣ ବାହାଘର କରିବୁ ପଇସା ଖର୍ଚ୍ଚ କରିବୁ ବୁଝିପାରୁଛନ୍ତି ନା ତ ତ ସିଏ କଣ? ଲୋକନ୍ତି ଯ ସେଇ ତାଙ୍କ ସେ ଯୋଉ ବୁଢା ବୁଢୀ ଲୋକ ପାଖରେ ଯିବା ବୁଢା ବୁଢୀ ଲୋକଙ୍କ ସହିତ ବସନ୍ତି ସେତେବେଳେ କଣ କହିବେ ନା ମୁଁ ତାଙ୍କ ପାଠଶଢ ପଢାନି ସେ ରଖିଦି ଏକଥା ତା ବାହାଘର ଲଗେଇ ଦଉ ସେ ଝିଅ ସେ କଣ କାଲି ସକାଳ ଚଳେଇବ ନା ତ ପୋଷିବ ଆଉ ବାହାଘର କରିଦେଲେ ଗୋଟେ ସ ଝିଅ ଆକଚୁଆଲି ବୋଝ ବୋଲି ଭାବନ୍ତି କିନ୍ତୁ ଆମ
ହଁ।
ରେ ଉଲ୍ଲେଖ ଅଛି କଣ ନା କଣ ପୁଅ ନ ହୁଏ କେବଳ ବାପର କଜ ଋଣ ସୁଝିବାକୁ କିନ୍ତୁ ଝିଅ ଜଣେ ବାପା ମା ତାଙ୍କର ଫଳ ଯୋଉ ପୂର୍ଣ୍ଣ ଫଳେ ଭଗବାନ ସେଇ ଘରକୁ ହିଁ ଝିଅକୁ ପଠାନ୍ତି। ଯାହା ପାଖରେ ଚଳେଇବାର କ୍ଷମତା ଥାଏ ସମସ୍ତ ସମସ୍ତଙ୍କ ଘରେ ଭଗବାନ ଝିଅ ଦେଇନଥାନ୍ତି କାହିଁକି ନା ସମସ୍ତେ ଝିଅଙ୍କୁ ଚଳେଇ ପାରନ୍ତିନି ବା କଣ ମାନ ଝିଅକୁ ଠିକ ଭାବରେ ପରିଚାଳିତ କରିପାରନ୍ତିନି ତାପରେ ଆଉ ଗୋଟେ କଥା ଦେଖନ୍ତୁ। ତ ଆମ ସମାଜରେ ନାରୀ ମାନଙ୍କୁ ଏତେ ନିର୍ଯତିତ କରାଯାଉଛି ଦେଖନ୍ତୁ ନାରୀ ନାରୀ ଗୋଟେ କେତେବେଳେ ନାରୀର ବହୁତ ରୂପ ଅଛି ନାରୀ କଣ ଜଣଙ୍କର ମା ଜଣଙ୍କର ଭଉଣୀ ଜଣଙ୍କର ସ୍ତ୍ରୀ କାହାର କନ୍ୟା ତ ସମସ୍ୟା କଣ କରେ ନା ଗୋଟେ ଅ ସମାଜକୁୁ ଠିକ ଭାବରେ ଚଳେଇ ପାରେ। ନାରୀର ସାହସ ତ୍ୟାଗ ଧୈର୍ଯ୍ୟ ସବୁ ଗୁଣ ସହନ ସବୁ ଗୋଟେ ନାରୀ ପାଖରେ ହିଁ ଦେଖିବାକୁ ମିଳେ ବୁଝିପାରୁଛ ସେଥିପାଇଁ କି ନାରୀ ସର୍ବଂ ସହା ମଧ୍ୟ କୁହାଯାଏ କି ଆଉ ସେଥିପାଇଁ ନାରୀକୁ ସତୀ ଆପଣ ଯଦି ଠାକୁରଙ୍କ କ ଥା ବି ଦେଖିବେ ଦେବତା ମାନଙ୍କ କଥା ଦେବତା ମାନେ ବି କଣ ନା ତାଙ୍କର ଯୋଉ ଅର୍ଦ୍ଧାଙ୍ଗିନୀ ଥାଆନ୍ତି ବା ସ୍ତ୍ରୀ ମାନଙ୍କୁ ନେଇକିିଁ ସ ଯେତେବେଳେ ଦେବୀ ମାନେ ତାଙ୍କ ପାଖରେ ନଥାନ୍ତି ସେମାନେ ନିଜକୁ ସ ମନେ କରନ୍ତି ତାଙ୍କର ସ ଅଧା ହୋଇଯାଏ କିନ୍ତୁ ଆଜିର ଦିନରେ ଦେଖନ୍ତୁ ଅ ଆକାଶରେ ଉଡାଜାହାଜ ଠାରୁ ଆରମ୍ଭ କରି ଠିକ ଅଛି ମା ଘୋଡା ଦୌଡ ଅଲ ପିକ ଭଳି ବଡ ବଡ ଇଏରେ ବି ନାରୀ ମାନଙ୍କୁ ସମ୍ମାନ ମିଳୁଚି। କିନ୍ତୁ ଯୋଉ ନାରୀ ମାନଙ୍କୁ ନିର୍ଯାତିତ ମଧ୍ୟ ମିଳୁଚି ବୁଝିପାରୁ ଛନ୍ତି ନା ତ ଆଜି ଆଜିକା ଦିନରେ ଆମ ଭାରତର ପ୍ରଥମ ନାଗରିକ ହଉଚନ୍ତି ରାଷ୍ଟ୍ରପତି ବୁଝିପାରୁ ଚନ୍ତି ନା ରାଷ୍ଟ୍ରପତି ଯିଏ କି ଜଣେ କଣ ମହିଳା। ବୁଝିପାରୁଛନ୍ତି ସିଏ କଣ କରୁଛନ୍ତି ଉଁ ଉଁ ଯଦି ସିଏ ମୋ ମୋ କହିବା କଥା ଗୋଟେ ଝିଅ ରାଷ୍ଟ୍ରପତି ହେଇପାରୁଚି ତ ଆମେ କାହିଁକି ହେଇପାରିବା ନାହିଁ? ଆଜ୍ଞା। ତ ବୁଝିପାରୁଛନ୍ତି ନା ତ ଆମେ ଯଦି ଗୋଟେ ଗୋଟେ ଝିଅ କଣ ଦେଖନ୍ତୁ ଆଜି କାଲି ସବୁଥରେ ଝିଅ ଆଗରେ। ତ ଗମେଣ୍ଟ ସରକାର ସେଥିପାଇଁ କଣ କରୁଚନ୍ତି ନା ଝିଅ ମାନଙ୍କ ପାଇଁ ବହୁତ ପ୍ରକାର ଯୋଜନା ଇଏ କରୁଛନ୍ତି, ସଭିଏ ପଢ଼ନ୍ତୁ ସଭିଏ ଗଢନ୍ତୁ ସୁଭଦ୍ରା ଯୋଜନା ହେଲା, ଯୋଉଥିରେ କି କଣ ବର୍ଷ ବର୍ଷକୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦଉଛନ୍ତି, ଯାହା ସେମାନେ କଣ ହେବେ ନା ଆତ୍ମନିର୍ଭର ବୁଝିପାରୁଛନ୍ତି ନା, ଏସ ଏଚ ଜି ଗ୍ରୁପ୍ ମାଧ୍ୟମରେ ନାରୀ ସଶକ୍ତିକରଣ ପାଇଁ ପ୍ରତିିବର୍ଷ ଦେଖନ୍ତୁ ଲୋନ୍ ଆକାରରେ ତାଙ୍କୁ ଦଉଛନ୍ତି ଯାହାଦଵାର, ସେ କଣ, ମାନେ ନିଜ ଗୋଡ ନି ଠିଆ ହେଇପାରିବେ, ଯୋଉ ପୁରୁଷ ପ୍ରାଧାନ୍ୟ ସମାଜରେ ପୁରୁଷ ଭାବୁଛି ଯେ ନାରୀ ହଉଛି ତା ଗୋଡ ତଳର ଜୋତା ସେଇଟାକୁ ଭୁଲ, କାରଣ -ନାରୀ ଆଉ ପୁରୁଷ ଦୁହେଁ ସମାନ, ବୁଝିପାରୁ ବୁଝିପାରିଛନ୍ତି ନା, ତ ଦେଖନ୍ତୁ ନାରୀ ମାନଙ୍କୁ ପ୍ରଥମେ ଆମେ ଯଦି ବୈଦିକ ଯୁଗରେ ଦେଖିବା ନା, ନାରୀ ମାନଙ୍କୁ ଙ୍କୁ ପ୍ରଥମେ ସମ୍ମାନ ଦିଆଯାଉଥିଲା ଆଉ ସେତେବେଳେ ନାରୀ କୁ କଣ ନିଜର ବର ବାଛିବାକୁ କୁ କଣ ଦିଆଯାଉଥିଲା ଅନୁମତି ଦିଆଯାଉଲା କିନ୍ତୁ ଆଜି ଆମେ ମଧ୍ୟ ନାରୀକୁ ସେତିକି ସମ୍ମାନ ଦେଉନେ ଯଦି ସିଏ କାହାକୁ ନିଜ ଇଚ୍ଛାରେ ବାହା ହେବାକୁ କହୁଛି ଆମେ କହୁଛେ ସେ ଖରାପ ଝିଅ ଏତେ ଅଭଦ୍ର ଝିଅ ଆମ ମୁହଁରେ କିନ୍ତୁ ଆକ୍ଚୁଆଲି ଦେଖନ୍ତୁ ଗୋଟେ ଝିଅ ଯେତେବେଳେ ବାହା ହବ, ସିଏ ହିଁ ରହିବ ଆପଣ ରହିବେନି ଦେଖନ୍ତୁ ଗୋଟେ ବାହାଘରର ଯଦି ଆମେ ପ୍ରଥମରୁ ଦେଖିବା ଖଟଠୁ ଲଗେଇକି ଆଲମିରା ହଉ ମାନେ ଏମିତି ଲେହେଙ୍ଗା ହଉ, ସବୁ ଝିଅ ପସନ୍ଦର ଥାଏ ବୁଝିପାରୁ ନା କାନର ଅଳଙ୍କାର, ସବୁ ଝିଅ ପସନ୍ଦର ଥାଏ। କେବେ ତାକୁ ପଚାରିଛନ୍ତି, ସେ ପୁଅଟି ତା ପସନ୍ଦ ର କି ନାହିଁ। ଯାହା ସହିତ ଆପଣ ତ ନିର୍ଜୀବ ଯେ ଏତେ ସବୁ ଜିନିଷ ରହିଲେ ସବୁ ତା ପସନ୍ଦର ଚଳିବ ଯାହା ସହିତ ସେ ରହିବ, ଯାହା ସହିତ ସେ ଘର ସଂସାର କରିବ ସେଇଟା ତା ପସନ୍ଦର ନାହିଁ କେବେ ପଚାରୁଛନ୍ତି? ସିଏ କଣ ଚାହୁଁଛି କେବେ ପଚାରୁଛନ୍ତି? ଆମେ ସବୁବେଳେ କଣ କରୁ ନା ପୁରୁଷ ନିଜର ଅ ଅଧିକାର ଜାହିର କରିବା ପାଇଁ ନାରୀ ଉପରେ ନିଜର ଇଚ୍ଛା ଇଏ କୁ ଲଦି ଦିଏ ତାର କୌଣସି ପ୍ରକାର ଯେ ମାନେ ଇଛା କିମ୍ବା ଆସ୍ଥା ସେଗୁଡାକ ନଥାଏ, ଘରେ ଦେଖିବେ ସେ ବାପା ହୁଅ ତୁ ଭାଇ ହୁଅନ୍ତୁ, ଏଇ ଏଇଠି ତୋର ବାହାଘର ଠିକ୍ ହେଇଛି, ତୁ ବାହାହବୁ କେବେ ପଚାରିଲେ ନାହିଁ, ତତେ ଏଇଠି ବାହାଘର ଠିକ କଲେ, ତୁ ଠିକ କି? ତାମତ ତ ମତେ କେବେ ଲୋଡନ୍ତିନି, ଗୋଟେ ଜିଦ୍ ଆଉ ଗୋଟେ ଯଦି ବି ସେ ଘରର କୌଣସି କଥାରେ କିଛି କୁହେ, ତାକୁ କହେ ତୁ ଏଠି କିଛି କହିବୁନି ତୋର ଯାହା କହିବା ଅଛିତ, ଶାଶୁ ଘରେ କହିବୁ। କୁହନ୍ତି ନା ଏଇ କଥାଟା କିନ୍ତୁ ଯେତେବେଳେ ସେ ଶାଶୁ ଘରେ ସେ କଥାଟା କୁହନ୍ତି, ତୁ ଏଠି କାମଧନ୍ଦା କର, ଖା ପିଇ ବସ, ତୋର ଘରକଥାରେ କିଛି ମୁଣ୍ଡ ପୁରାନି, ମତେ ଗୋଟେ କଥା କୁହନ୍ତୁ? ତାହେଲେ ଏଠି ଝିଅର ଘର କୋଉଟା, ବାପଘର ନା ଶାଶୁଘର, ବାପଘର କହିବେ ତୁ ଶାଶୁଘର କହିବୁ ଶାଶୁଘର କହିବୁ, ତୁ ତୋ ବାପା ଘରେ ତୋ ଅଧିକାର ଦେଖେଇବୁ, ତଏଠି ଝିଅର ଘର କୋଉଠି? ଆପଣ ଆ ଉପରେ କଣ କହିବେ? ଅହ୍
ହାଲୋ।
କୁହନ୍ତୁ?
ନା ପ୍ରକୃତ ଘର ସେପରି କହିବାକୁ ଗଲେ, ପାରମ୍ପରିକ ଦା ଧାରଣରେ କୁହାଯାଏ, ବିବାହ ପରେ ସ୍ଵାମୀଙ୍କ ଘର ନିଜ ଘର, ବିବାହ ପରେ ସ୍ଵାମୀଙ୍କ ଘର ନିଜ ଘର ବୋଲି ମାନନ୍ତି କିନ୍ତୁ ଆଜିର ସମାଜରେ ଏହି ଧାରଣାକୁ ଅନେକ ଗ୍ରହଣ କରନ୍ତିନାହିଁ, ଆଜିର ଦୃଷ୍ଟି ଦୃଷ୍ଟିରୁ ଝିଅ ବାପାମାଙ୍କ ଘର ମଧ୍ୟ ତାଙ୍କ ନିଜ ଘର। ବିବାହ ପରେ ସେ ଯେଉଁ ଘରେ ସ୍ଵାମୀଙ୍କ ସହ ରହନ୍ତି ସେହି ଘର ମଧ୍ୟ ତାଙ୍କର। ଅର୍ଥାତ୍ ନାରୀଙ୍କର କେବଳ ଗୋଟିଏ ପ୍ରକୃତ ଘର ବୋଲି କହିବା ଠିକ୍ ନୁହେଁ। ସେ ଯେଉଁଠି ସମ୍ମାନ, ସ୍ନେହ, ସୁରକ୍ଷା ଏବଂ ନିଜର ଅଧିକାର ସହିତ ରୁହନ୍ତି। ସେଇଠାରେ ହିଁ ତାଙ୍କର ପ୍ରକୃତ ଘର।
ଆଜ୍ଞା।
ତାପରେ ହେଉଛି ନାରୀର ପ୍ରକୃତ ଘର କେଉଁଠି ଯେଉଁଠାରେ ସେ ସମ୍ମାନ, ସ୍ନେହ, ସୁରକ୍ଷା ନିଜର ଅଧିକାର ପାଏ। କେବଳ ବା ନୁହେଁ।
ଆଜ୍ଞା।
କିଛି ଭିନ୍ନ ଲୋକଙ୍କର ଭିନ୍ନ ମତ। ତାବି ଥାଏ ଯେମିତି ପାରମ୍ପରିକ ମତ ବିବାହ ପରେ ସ୍ୱାମୀଙ୍କ ଘରକୁ ନାରୀର ଘର ବୋଲି ଧରାଯାଏ। ଆଇନଗତ ଆଧୁନିକ ମତ ଅନୁସାରେ ନାରୀଙ୍କର ବାପଘର ଉପରେ ମଧ୍ୟ ସମାନ ଅଧିକାର ଥାଏ ବିବାହ ପରେ ମଧ୍ୟ ସେ ବାପଘର ସଦସ୍ୟ ହୋଇ ରହନ୍ତି। ଯେପରି ମାନବିକ ଦୃଷ୍ଟିକୋଣରୁ ନାରୀ ଯେଉଁଠାରେ ନିଜକୁ ସୁରକ୍ଷିତ ସମ୍ମାନିତ ଓ ଆପଣାର ଭାବନ୍ତି ସେହିଠାରେ ତାଙ୍କ ର ନିଜ ଘର।
ଆଜ୍ଞା।
ତାପରେ ତେଣୁ ନାରୀର ପ୍ରକୃତ ଘର ବୋଲି କେବଳ ଗୋଟିଏ ସ୍ଥାନକୁ କହିବା ଉଚିତ ନୁହେଁ ବାପଘର ଓ ବିବାହ ପରବର୍ତ୍ତୀ ଘର ଦୁହିଁ ଦୁହେଁ ତାଙ୍କର ନିଜ ଘର ବୋଲି ମାନନ୍ତି। ତାପରେ ହଉଛି ନାରୀ କୌଣସି ଘରର ଅତିଥି ନୁହେଁ। ବାପ ଘର ଜନ୍ମ ନେଇ ବଡ ହୁଅନ୍ତି। ସେଠାରେ ତାଙ୍କର ଅଧିକାର ଅଛି। ବିବାହ ପରେ ସେ ନୂଆ ପରିବାର ଗଢନ୍ତି। ସେଠାରେ ମଧ୍ୟ ତାଙ୍କର ସମା-ସମାନ ଅଧିକାର ଥାଏ। ସେଥିପାଇଁ ଆଜିକାଲି ଅନେକ ଲୋକ କୁହନ୍ତି ନାରୀର ପ୍ରକୃତ ଘର ନିଜ ଗଢିଥିବା ଘର ଯୋଉଠାରେ ତାଙ୍କୁ ଭଲ ପାଇବା ସମ୍ମାନ ଓ ଅଧିକାର ମିଳେ। ତାପରେ ହେଉଛି ଅନ୍ ବାପ ଘରେ କର୍ମ ଶାଶୁ ଘରେ ଏହା ଏକ ପୁରୁଣା ସାମାଜିକ କଥା। କିଛି ଲୋକ କୁହନ୍ତି ଝିଅର ଦୁଇଟି ଘର ଥାଏ ବାପା ଘର ଶ୍ୱଶୁର ଘର ଆଉ କିଛି ଲୋକ କୁହନ୍ତି ନାରୀର ଘର ସେଇଠି ଯେଉଁଠାରେ ତାକୁ ସମ୍ମାନ ମିଳିଥାଏ।
ଆଜ୍ଞା।
ତାପରେ ଜନ୍ମ ଅନୁସାରେ ବାପଘର ପାରମ୍ପରିକ ଭାବରେ ବା ବିବାହ ରୀତିନୀତି ଅନୁସାରେ ଅ ଶାଶୁଘର। ଆଧୁନିକ ଭାବରୁ ଉଭୟ ଘର ତାଙ୍କର ନିଜ ଘର ନିହାତି ଭାବରେ। ଏଇଟା ସମସ୍ତେ ମାନିବା